ହାଲୋ। ହଁ ମ୍ୟାଡମ୍ ଭଏସ୍ ସୁବାଯାଉଚି।
ହାଲୋ।
ହଁ ଭଏସ୍ ଶୁଭା ହଉଚି?
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଚ?
ଏଇ ଜଷ୍ଟ ଖାଇକି ଆସିଲିତ ଏବେ। ଟିକେ କାମରେ ପଳେଇଥିଲି ଟିକେ ଲେଟ୍ ହେଇଥିଲା ଏବେ ଜଷ୍ଟ ଖାଇକି ଆସିକି
ଏତେ ଲେଟ୍ ଯାଏ ଖାଇଲେ ଏବେ ଖାଇଲେ?
ହଁ ଟିକେ କାମ ଥିଲାତ ଲେଟରେ ଫେରଲି ଘରକୁ।
ହଁ।
ଏବେ ଜଷ୍ଟ ଖାଇକି ବାହାରିକି ଆସିଲୁ ମୁ କାଇଲି ଟିକେ ମୋବାଇଲ ଟିକେ ଦେଖିଦବା। ଟାଇମ ତ ମିଳୁନି ଆ
ହଁ କିନ୍ତୁ ଗୋଟେ କଥା କହିବି ସାର୍ ଆପଣ ଟାଇମ୍ ଟେବୁଲ୍ ସବୁବେଳେ ଖାଆନ୍ତୁ। ନହରେ ଆଜି କାଲି ସମସ୍ତଙ୍କର ଯୋଉ ଗ୍ୟାସ୍ ପ୍ରୋବ୍ଲେମ
ହୁଁ ହୁଁ ହୁଁ ଆଉ ସେଇଟା ସତ କଥା ଯେ ନା ଆକ୍ଚୁଲି କଣ ଛୁଆଙ୍କୁ ଛାଡିଲା ପରେ ଲେଟ ରେ ଜଳଖିଆ କରିଥିଲି।
ହଁ ହଁ।
ତାଙ୍କୁ ସ୍କୁଲ ରୁ ଆଣିକି ସାରିଲା ପରେ ଟିକେ ଲେଟ୍ ହେଇଯାଇଥିଲା ଜଳଖିଆ କଲା ବେଳେ।
ହଁ ସେଇଥିପାଇଁ ଆଉ ଖାଇନଥିଲେ ଆଉ।
ନାଇଁ ବାହାରକୁ ବି ପଳେଇଥିଲି ଘରେ ଥିଲେ ତ ଖାଇ ଦେଇେଥାନ୍ତି।
ହଁ ହଁ।
ବାହାରକୁ ଟିକେ ପଳେଇଥିଲ ଆସିଲା ବେଳକୁ ଟିକେ ଲେଟ୍ ହେଲା।
ହୁଁ ହୁଁ।
ଦ ସେ ଟିକେ
ଠିକ ଅଛି ଆପଣଙ୍କ ପଟେ ୱେଦର କେମିତି ଆପଣଙ୍କ ପଟେ?
ଖରା ନାହିଁ ଗରମ ନାଇଁ ମାନେ କିନ୍ତୁ ବର୍ଷା ନାହିଁ।
ଆମପଟେ ବର୍ଷା ଉଠେଇଚି ବହୁତ ଜୋରେ।
ଆଚ୍ଛା।
ସେ ପବନ ହେଇକି ଘଡ଼ଘଡ଼ି ହୋଇକି ଲାଇଟ୍ ବି ପଳେଇଚି।
ଆ ହଁ ହଁ। ନାଇଁ ଆମର ଏଡେ ଖରା ଅଛି ମାନେ ଗରମ ନାହିଁ କିନ୍ତୁ ଖରା ଅଛି।
ଓ ହ।
ସକାଳେ ତ ବହୁତ ଜୋର ଗରମ ହଉଥିଲା ଏବେ ଟିକେ ପାଗ ଉ ମ ମାନେ କାଉଁଳିଆ ମାନେ କାଉଁଳିଆ ତ ନାହିଁ କିନ୍ତୁ ଗରମ ନାହିଁ ଆଉ।
ହଁ ଆମର ବି ସ ସ ସକାଳେ ଭହୁତ ଜୋରସେ ଖରା ହଉଥିଲା। ଆଉ ଗ ଏମିତି ଗୁଳଗୁଳି ହଉଥିଲା ଆଉ କୁହନ୍ତୁନି ରୋଷେଇ କଲାବେଳେ ଏତେ ମାନେ ଚିଡ଼ି ଚିଡ଼ି ଲାଗୁଥିଲା।
ହୁଁ ହଁ ହୁଁ।
ଏବେ ଥଣ୍ଡା ଲାଗୁଚି ପୁରା କ୍ଲାଇମେଟ ଥଣ୍ଡା।
ଆ ଆପଣଙ୍କ ର ବର୍ଷା ଉଠେଇଚି କହୁଚନ୍ତି ଥଣ୍ଡା ହେଇଯାଇଥିବ ପାଗ ଆଉ।
ପକେଇ ଦେଇଥିଲା ବି କିତୁ ହେଲାନି ଜଷ୍ଟ ପକେଇ ଦେଇଥିଲା ଟିକେ। ହଁ ସେଟା ଉଡେଇନଲା।
ହୁଁ ହୁଁ। ଆପଣଙ୍କର ଆଜି ଖିଆପିଆ?
ହଁ ଏବେ ଏ ଖାଇଥିଲି ଏବେ ଚା ପିଇଥିଲି ବେଳାରେ ଭା ତ ହେଇଥିଲା ଆଉ ସବୁ ପକେଇକି ସବୁ ପ୍ର୍ରକାର ଶାଗ ପକେଇକି ଯୋଉ ଶାଗ ଖରଡ଼ା ହୁଏ ଜାଣିଚନ୍ତି ନା?
ହଁ ହଁ ହଁ।
ହଁ ସେ ଉ ସଜନ ଶାଗ ସେ ପତ୍ର ଶାଗ ସେ ପାଳଙ୍ଗ ଶାଗ କଖାରୁ ଶାଗ ସାରୁ ଶାଗ ଆଉ ତା ଦେହରେ ଆଳୁ, ବାଇଗଣ, କଖାରୁ, ଭେଣ୍ଡି
ମାନେ କଣ ସବୁ ମିକ୍ସ କରିକି ଶାଗ?
ହଁ ସବୁ ଶାଗ ମିକ୍ସ କରିକି ଶାଗ ଖରଡା ହେଇ ହେଲା। ତାପରେ ସେ ଯୋଉ ଅରୁଆ ଚାଉଳା ଆଉ ବିରି ଭଜା ହେଇକି ସେଟା ଗ୍ରାଇଣ୍ଡିଙ୍ଗ କରିକି ଚୁନା କରାହେଇଥିଲା। ସେଟା ତା ଦେହରେ ସ ଶାଗ ଖରଡିଲା ବେଳେ ସେଇଥିରେ ଆଡ଼ କରିଦେଲେ ଟିକେ ଇଏ ଏଇ ଭଳିଆ ହବ ଟିକେ ଚିକ୍ କଣ ଚିକ୍କଣ ଲାଗିବ।
ହୁଁ ହୁଁ ହୁଁ।
ପୁରା ଘୁଟା ଶାଗ ଭଳିଆ ଆଉ ଶାଗ ଖରଡ଼ା।
ଆଚ୍ଛା ତାହେଲେ ମୁଁ ସେଇଟା ଟିକେ କେବେ ଟ୍ରାଏ କରିନେବି। ନୂଆ ଜିନିଷ ଗୋଟେ ଶୁଣିଲି। ନା ନା ମାନେ ଏମିତି ଅ ସେପାରେଟ୍ ସେପାରେଟ୍ ସବୁ ଟ୍ରାଏ କରିଚି।
ଓହୋ ଅ ଗୋଟେ ଗୋଟେ ପ୍ରକାର ଶାଗ ଖରଡ଼ା ଖାଇଛନ୍ତି ଏମିତି ମିଶେଇକି କେବେ କରିନାହାନ୍ତି ଆଉ।
ମିଶେଇକି କେବେ ହେଇନି ଆଉ।
ହଁ ହଁ ସେଇଟା ହେଇଥିଲେ ଆଉ ହଁ ସଜନା ଶାଗ ବି ପଡିଥିଲା ସବୁ ପ୍ରକାର ଶାଗକୁ ଚୁନ ଚୁନ କରି କଟା ଯାଇଥିଲା। ଆସ ପନିପରିବାକୁ ଚୁନ ଚୁନ କରିବା। ଫୁଟା ଯାଇଥିଲା ସବୁ ଫୁଟେଇ ଦେଇକି ତାକୁ ସିଝେଇ ଦିଆ ହେଲା। ତାପରେ ସିଝିଗଲାଠୁ ଟିକେ ଯେ ହାଲକା ଚାପି ଚାପି ଦେଇ ଦେଇକି ଡ଼ଙ୍କିରେ ତା ପରକୁ ତା ଉପରେ ସେ ଯେଉଁ ଗ୍ରାଇଣ୍ଡିଙ୍ଗ କରା ସେଟା ଯେଉଁ ଗୁଣ୍ଡ ବିରି ଚାଉଳ ଗୁଣ୍ଡ ସେଇଟାକୁ ପକେଇଦବା। ଓହ୍ଲେଇଲା ବେଳକୁ ବସିଲା ବେଳକୁ ହୁଁ ବିରି ଆଉ ଚାଉଳକୁ ଭଜା ଯା ଯାଇକି ସେଟା ଗ୍ରାଇଣ୍ଡିଙ୍ଗ କରାହେଇଥିଲା ସେ ପାଉଡର
ତା ଉପରେ କଣ ପଡିବ?
ସେଇଟା ତ ତା ଦେହରେ ପଡୁଛି ଏଇଟା ହେଲେ ଯାଇକି ଶାଗ ଖରଡ଼ାଟା ହୁଏ।
ଆଚ୍ଛା ନୂଆ ଜିନିଷ ଗୋଟେ ଶିଖିଲି।
ଓହୋ କେବେ କହିବେ ଘରେ ଟ୍ରାଏ କରିବେ ମ୍ୟାମ୍ ଆଉ।
ହଁ ମାନେ ଶାଗ ସବୁ ଶାଗ କୁ ଆଗ କାଟି କୁଟିକିରି ସିଝେଇ ଦବ।
ହଁ। ଏକାଥରେ ଫୁଟେଇକି ସିଝେଇଦେବେ ଏକା ଆଗ ଏକାଥରେ ସେଥିରେ କଣ ଫୁଟେଇବେ କହିଲେ? ଏ ଯୋଉ ସୋରିଷ ତେଲ ଆଡ କରିଦେବେ ତାପରେ ସୋରିଷ ଆଉ ରସ ସେଗୁଡ଼ା ବସେଇକି ମାନେ ମେଞ୍ଚିଏ ଭାବରେ ଛେଚା ହେଇ ରସୁଣ ଆଉ କଞ୍ଚାଲଙ୍କା। ଛେଚି ଦେଇଥିବେ ଆଉ ଶୁଖିଲା ଲଙ୍କା ଗୋଟେ ଆଡ୍ କରିଦେବେ ସେଇଟାକୁ ଫୁଟେଇ ଦେଇକି ତାପରେ ପନିପରିବା ଟିକେ ପକେଇ ଦେଇକି ଟିକେ ପାଣି ଦେଇଦେବେ ଯାହା ହେଲେ ପନିପରିବାଟା
ମାନେ ଯେମିତି ନର୍ମାଲ ଯେମିତି ହଁ ନର୍ମାଲ ଯେମିତି ହୁଏ ସେମିତି ଟିକେ ପରିବା ପକେଇକି ଆ
ହଁ।
ଆଳୁ ପତର ଟିକେ ପକେଇକି ତା ଦେହରେ ପକେଇଦବା ପରେ।
ହଁ ଆଉ ଘୋଟି ପକେଇ ଦେଇ ଟିକେ ପାଣି ଦେଇଦେଲେ ସେଇଟା ସିଝିଯିବ। ସେଇଟା ମାନେ ସେ କରି ତାପରେ ସେଠୁ ସବୁ ଶାଗକୁ ଆଡ୍‌ କରିଦେବେ। ଶାଗକୁ ଆଡ୍‌ କରିକି ତାପରେ ସେଇଠୁ ଲୁଣ ପକେଇଦବେ ତାପରେ ତାକୁ ସିଝିବା ପାଇଁ ଛାଡିଦେବେ। ଯାହାହେଲେ ଶାଗଟା ଟିକେ ସିଝିବ ନା ନହେଲେ କେମିତି ପେଷ୍ଟଟା ହବ କେମିତି।
ହୁଁଁ।
ସେଇଟା କେମିତି ହବ? ତାପରେ ଶାଗ ପୁରା ତିନି ଭାଗ ସିଝିଗ ଯିବ ଯେତେବେଳେ ତା ଦେହରେ ଟିକେ ଚାପି ଚାପି ଦେବେ। ପରିବା ସହିତ ଶାଗକୁ ଟିକେ ନ ଘୋଟିଲେ ଚିକ୍କଣ ହବନି ତ। ହଁ ସେଇଟାକୁ ସେ ଚାପି ପି ଦେଇକି ତାପରେ ସେଇଠୁ ଗୁଣ୍ଡଟାକୁ ଆଡ କରିଦେଇକି ଓହ୍ଲେଇ ଦେବେ ଆଉ ସରିଲା ଆଉ। ସେ ଯେଉଁ ବିରି ଚାଉଳ ଗୁଣ୍ଡ ଟାକୁ ଆଡ କରିକି ଓହ୍ଲେଇ ଦେବେ ସରିଲା।
ମାନେ ସେଇଟା ଶୁଖିଲା ଘୋଟା ହେବ କି?
ହଁ ଏଇଟା ଗୁଣ୍ଡ କରା ହେଇଥିବ ପାଉଡର।
ଆଛା ଗୁଣ୍ଡ ଆଛା।
ଭାଜିକି ଅରୁଆ ଚାଉଳ ଆଉ ବିରି କଡ଼େଇରେ ଭାଜିକି ଗ୍ରାଇଣ୍ଡିଙ୍ଗ ଜାରରେ ଦେଇକି ସେଇଟା ପାଉଡ଼ର ବନା ଯାଇଥାଏ। ପାଉଡ଼ରଟା ଏସ୍ ଏସ୍ ଓହ୍ଲେଇଲା ବେଳକୁ ଆଡ କରିଦେଲେ ତାପରେ ହେଇଗଲା ଶାଗ
ଅବ ଅବ ଅବଶ୍ୟ ଟିକେ ଏ ମାନେ ଏ ଦି ତିନିଟାକୁ ଖାଇବା ମାନେ ସେଇ ସାଇଟ ର ଖାଇବା ନା ମାନେ ଏଇଟାକୁ
ନାଇଁ ଏଇଟା ସବୁଆଡେ ଖାଆନ୍ତି ପ୍ରାୟ।
ନାଇଁ ମୁଁ କେବେ ଟ୍ରାଏ କରିନି ତ ମତେ ଟିକେ ଭଲ ଲାଗେନି। । ହଁ ନ ବିରିୟା ଚାଉଳ ଚୁନାଟା ଯେ କେ ।
ସେ ସେମିତି କରିକି ଖାଆନ୍ତି।
ଓ ହୋ ହଁ। କାଁକ ମୁଁ ଥରେ ଆମ ଘରେ ଯେମିତି ସନ୍ତୁଳା ଯୋଉ ହୁଏ ନ ନାଇଁ ଖାଲି ପରିବା ପଡିକି ଯୋଉ ସଫଳ ହଁ ନର୍ମାଲ ସନ୍ତୁଳା। ତ ଆମ ଘରେ ଉଁ ବଗରା ଟା ଯୋଉ ହୁଏ ମାନେ ଯୋଉ ଫୋଟଣ ଟା ମାନେ ଯୋଉ ଫୁ
ହଁ ଯୋଉ ଛୁଙ୍କଟା ଦିଆଯାଏ।
ହ ଛୁଙ୍କଟା ସେଥିରେ ବିରି ପକା ହୁଏ ଆମର ମାନେ ଗୋ ଟା ବିରି ହଁ ଗୋଟା ବିରି ଟା।
ବତୁରେ ଦେଇକି।
ନାଇଁ ନା ନା ଗୋଟା ବିରି ଛୁଙ୍କ ମରା ହୁଏ ଗୋଟା ବିରି ଫୁଟଣ ଗୋଟା ବିରି ହ ହୁଁ ହ ତ ମୁଁ ଏଇ ଛଟା କରେ ଭୁବନେଶ୍ଵର ମୋର ଗୋଟେ ସାଙ୍ଗଟେ ଆସିଥିଲା ମୁଁ ତାଙ୍କୁ କହିଲି ତ କହିଲା ବିରି ଛୁ
ମୁଁ ତ ଏଇଟା ମତେ ଆଶ୍ଚର୍ଯ୍ୟ ଲାଗୁଛି ଏସବୁ ତ ଆମପଟେ ନାହିଁ।
ସେଇ ଦିନ ଟା ମାନେ ଆମର ଏପଟେ ଅଛି ମାନେ ବିରି ଚୋକଟା ମାନେ ମୋ ମା ଯୋଉଟା କରନ୍ତି। ସନ୍ତୁଳା ରେ ବିରି ଛୁଙ୍କ ଟା ନିହାତି ଦିଅ।
ହ ହ ବେଳେ ବେଳେ ନୂଆ ଜିନିଷ ମୁଁ ବି ଜାଣିଲି ଆଉ।
ହଁ ମାନେ ପଞ୍ଚାବିରି ଟାଇ। ମାନେ ଯେମିତି ଫୁଟଣ ପଡୁଚି ତା ସାଙ୍ଗରେ କଞ୍ଚାବିରି ବି ଟିକେ
ପକେଇ ଦିଅନ୍ତି ଆଉ ହଁ ସେଇଟା ତ ବାସ୍ନା ଟା ରହେ ଆଉ।
ଆ ସେଇ ଜିନିଷ ସେମିତି ଆପଣ କୋଠୁ ଶିଖିଲି ଯେ ନାଇଁ। ଆ ଉଁ ବିଦି ଓ ଚାଉଳ ଟା ବି ଗୁଣ୍ଡ ଦିଆ ହୁଏ।
ହଁ ମୁଁ ବି ଆପଣଙ୍କଠୁ ଶିଖିଲି କି ସେଇଟା ଗୋଟା ବିରି ଛୁଙ୍କ ଦିଆଯାଏ।
ହଁ ଗୋଟା ବିରି ମାନେ ଫୁଟଣ ସାଙ୍ଗରେ ଗୋଟା ବିରି ଟା ବି ଛୁଙ୍କ ଦିଆ ହୁଏ ତ ମୁଁ ତାକୁ ଯେତେବେଳେ କହିଲି ସେ ଭୁବନେଶ୍ୱର ସାଙ୍ଗ କୁ ସେ କହିଲା ମୁଁ ହୋଟେଲ ଲାଇନ୍ ରେ କାମ କଲି ଣି ପାଖାପାଖି ବାଇଶି ବର୍ଷ ହେଲାଣି କିନ୍ତୁ ମୁଁ କେବେ ଜାଣିନଥିଲି ବିରି ଛୁଙ୍କ ଜାଣିନଥିଲି।
ମୁଁ ତ ଦେଲା ନୂଆ ଶୁଣୁଛି ଆମ ପଟେ ଏମିତି କେହି ଦିଅନ୍ତିନି।
ନା ନା ଏଇଟା କିନ୍ତୁ ଏବେ ଇନ୍ଷ୍ଟା ହେରିକା ରେ ମୁଁ ଦେଖୁଛି ସାଉଥ୍ ସାଇଡ୍ ରେ ଯେତେବେଳେ ଉମ ଅ ଦୋସା ସାଙ୍ଗରେ ଯୋଉ ଚଟଣି ଦଉଛନ୍ତି
ହୁଁ ହୁଁ।
ସେଇ ଚଟଣିଟା ବି ସେମାନେ ସେଇ ବିରି ଛୁଙ୍କଟା ମାରୁଛନ୍ତି କେବେ ନୋଟିସ୍ କରିବେ ଆଉ ମାନେ ଯୋଉ ନଡ଼ିଆ ଚଟଣି ହଉ କି ବାଦାମ ଚଟଣି ହଉ କି ଯୋଉ ଚଟଣି ହଉଛି କିନ୍ତୁ ଯେତେବେଳେ ଛୁଙ୍କ ଟା ତା ଉପରେ ଦଉଛନ୍ତି ହୁଁ ସୋରିଷଁ ଉମ ଆମ ଫୁଟଣ ଏ ସୋରିଷ ଆଉ ବିରି ଡାଲି ଆ କରିବାପତ୍ତା ମାନେ ଯୋଉ ଭୂଷଙ୍ଗ ପତ୍ର ଆଉ ଲଙ୍କା ଆଉ ଭୁସଙ୍ଗ ପତ୍ର ଅଉ ଲଙ୍କା ସେଇଟା ଛୁଙ୍କ ଦଉଛନ୍ତି।
ଓ ହୋ ହେଅ ହ। ସେଟା ମାନେ ଖାଇଦଉଛି କିନ୍ତୁ ଜାଣିନି ଜାଣି ପାରେନି ଆଉ।
ହଁ। ସେଇଟା କୁଡ଼ୁକୁଡ଼ୁ କୁଡ଼ୁକୁଡ଼ୁ ଯେତେବେଳେ ଖାଇବେ ସେତେବେଳେ କୁଡ଼ୁ କୁଡ଼ୁ ଲାଗେ। କାରଣ ବିରିଟା ତ ବତୁରେହେଇ ନଥାଏ ନା ସେ ତ ଡାଇରେକ୍ଟ ପଡ଼ି ଥାଏ ସେଥିପାଇଁ କୁଡ଼କୁଡ଼ ବି ଲାଗେ।
ଓ ହଁ ହେଇଥିବ ହେଇଥିବ।
ତ ସେଇଟା ମୁଁ ଯେତେବେଳେ ଏଇଠୁ ଦେଖିଲା ପରେ ମାନେ ଆମ ଘରେ ତ ହଉଥିଲା ବିରିଛୁଙ୍କ ମୁ ତ ଜାଣିଛି ମୁଳରୁ କିନ୍ତୁ ଏବେ ସବୁ ଇନ୍‌ଷ୍ଟାରେ ହେରିକା ଦେଖୁଛି ଯୋଉ ରିଲ୍ ରେ ସାଉଥ୍ ସାଇଡ୍ ର ସେଥିରେ ବିରିଛୁଙ୍କ ଦଉଛନ୍ତି।
ହୁଁ ହୁଁ ହୁଁ।
ଥରେ ଟ୍ରାଏ କରନ୍ତୁ ଦେଖନ୍ତୁ କେମିତି ଲାଗୁ
ହଁ ହଁ ଥରେ ଆ ଶିଖିଲି ମାନେ ହଁ ନିହାତି ଟ୍ରାଏ କରିବି। ଆଉ ମୁଁ ଯୋଉଟା କହିଲି ଆପଣଙ୍କ ଘରେ ମ୍ୟାଡାମ୍ କୁ କହିବେ ସେ ବି ଘରେ ସେମିତି ଟ୍ରାଏ କରିବେ।
ମାନେ ସବୁ ମିକ୍ସ ପାଗ ସାଙ୍ଗରେ ଆ ବିରି ଆଉ ଚାଉଳ ଗୁଣ୍ଡ
ହଁ।
ମୁଁ ଆଜିି କହବିି ଘରେ ଜଣେଇବି।
ଯୋଉ ଦିନ ଭେଜ୍ ବାରିଥିବ ସେଇଦିନ ଗୋଟେ ବନେଇ ଦେବେ।
ନା ଆମ ଘରେ ଏମିତି ବି ଭେଜ୍‌ ଖାଲି ମୁଁ
ଓହୋ ହ କି?
ହଁ।
ଏଦୌ ଖାଉନାହାନ୍ତି?
ନାଇ ଆମ ମ୍ୟାଡ଼ମ୍ ଯିଏ ମୂଳରୁ ଆଇଁଷିଆ ଥିଲେ ଏଠିକି ଆସିଲା ପରେ ତୁଳସୀ ମାଳ ନୁହଁ।
ହଁ ହାଁ।
କିନ୍ତୁ ଆଗରୁ ଆଇଁଷ ଖାଉଥିଲେ ଏବେ ଏଠିକି ଆସିଲା ପରେ ଛାଡ଼ିଦେଇଛନ୍ତି ଆଉ।
ହଁ ହଁ ଆମର ଏପଟେ କିନ୍ତୁ ଏ ବହୁତ ଟ୍ରେଣ୍ଡ ଚାଲିଛି। ବିଶ୍ୱାସ କରିବେନି ଛୋଟ ପିଲାମାନେ ବି ସେ ତୁଳସୀ ମାଳି ପକେଇ ଦଉଛନ୍ତି।
ତୁଳସୀ ମାଳି ହଁ ହଁ ମୁଁ ଆମ ଟିକେ ଟାଇମ ହେଇଗଲାଣି। କାଟୁଛି ଆପଣ ଇଏ କରିବେ ଆଉ।